ହାଏ ମିଷ୍ଟର ଅଭୟ, ଏ ହାଏ ଅଭୟ, ଜୟ ଶ୍ରୀ ଜଗନ୍ନାଥ ଅଭୟ, ଜୟ ମା ସାରଳା
ଜୟ ମାହା ସାରଳା ଚତୁର୍ଭଜ ମହାନ୍ତି ସାର୍
ମହାନ୍ତି ନୁହ?
ସରି ଦାସ ଦାସ ଦାସ, ଆଜ୍ଞା ଆଜ୍ଞା
ଆପଣ ତ ପ୍ରଥମରୁ ତ ଏମିତି କଣ ସରି ସାରି କହିଲେନି ଆଉ ଅଛି କଥା ହ
କଣ କରିବା ଇଂରେଜୀ ମାନେ ଯେତେବେଳେ ଆସିଲେ ଓଡ଼ିଶାକୁ ସବୁ ନେଇଗଲେ ସେଟା ଛାଡିଦେଇକି ପଳେଇଛନ୍ତି। ନେଇ ନାହାନ୍ତି ସରୀ
ଆଉ କଣ କଣ୍ଟା ଚାମଚ ଟା?
ହଁ ହେରାଇ ହେ ଛାଡିଛନ୍ତି ଆ ହେ ଆଗେ ଆମେ ହେଲେ କଣ କହିଲ ମୂର୍ଖ ଲୋକ ଆପଣ ଟିକେ ଜ୍ଞାନ ମାନ ବୋଲି କି ଧ-ଧଡ଼-ଧର-ଧର ଜିନିଷ ଧରୁଛନ୍ତି
କଣ କରିବା ମୋର ଜଣେ ବନ୍ଧୁ ଅଛନ୍ତି ତାଙ୍କ ନାଁ ହଉଛି ମିଷ୍ଟର ସୌମ୍ୟ ସାରଳା ଭାଇ।
ଆଜ୍ଞା।
ବୁଝିଲେ ସିଏ ଆମକୁ ଯୋଉ ପ୍ରଥ ଦେଖାନ୍ତି ଆମେ ସେ ପ୍ରଥରେ ହିଁ ଚାଲୁ ବୁଝିପାରିଲେ
ଆଚ୍ଛା।
ହ ସିଏ ନ ରହିଲେ ଜୀବନ କେମିତି ଆଗକୁ ଗତି କରିବ ସେ ଜିନିଷ ବି ଆମେ କେବେ ଜାଣିପାରୁନୁ ବୁଝି ହେଉଛି ନା ନାଇଁ, କଣ କରିବା? ଯିଏ ଯାହାକୁ ଅଧିକ ଭଲ ପାଏ ଭଗବାନ ବା ତାକୁ ପ୍ରଥମେ ତାଠୁ ଦୂରେଇ ଦିଅନ୍ତି।
ସେଥିପାଇଁ ଭଗବାନ କହିଛନ୍ତି ଜୀବନରେ ଏକଲା ଚାଲ ଆଗେଇ ଚାଲ ପଛରେ ମୁଁ ଅଛି।
ଏକଲା ଚାଲ
ଆଗେଇ ଚାଲ
ଆଚ୍ଛା ଆଚ୍ଛା ଆଛା। ଆପଣ ତାହେଲେ ଏକଲା ଚାଲନ୍ତି ସବୁବେଳେ ନା କି?
ନାଇଁ ସେମିତି ନୁହେଁ
ହାଲୋ ହାଲୋ।
କିଛି କିଛିଟା ଅକୁହା କଥା ସେଟା କହି ହୁଏ ନା କିଛି ଅଜଗା ଘାଁରେ ଅଛି ତାକୁ ହଁ କିଛିଟା ଅକୁହା କଥା ଯେଟା କହି ହୁଏ ନା କାହାକୁ। ଆଉ କିଛିଟା ଅଜଗା ଘା ଅଛି ତାକୁ ଦେଖେଇ ହୁଏ ନା।
ଆପଣଙ୍କର କୋଉଠି ହେଇଛି ଅଜଗା ଘା?
ହା
ଓ ହଁଁ ହଁ ବୁଝିଲି ବୁଝିଲି ହଁ ବୁଝିଗଲି ବୁଝିଗଲି। ହଁ କୋଉଠି ହେଇଥିବ ମୁଁ ଜାଣିଛି ହଁ। ବିଶ୍ଵାସ କରିବେନି ଆମେ ଥରେ ଯାଇଥିଲୁ ସାରଳା ମନ୍ଦିର ବୁଝିଲେ
ଆଜ୍ଞା।
ଆମର ଜଣେ ବନ୍ଧୁ ଅଛନ୍ତି, ହେଲା ସକାଳ ଭୋର ସମୟ ବୁଝିଲେ ଭୋର ଚାରିଟା ସମୟ ସେତେବେଳେ ଆମର ଏଇ ଯୋଉ ଆମର ଚାଲିଥାଏ ଆପଣଙ୍କର କଣ କହିଲେ ଉୁଁ ଯତ ଦୁର୍ଗାଙ୍କର ଯୋଉ ଅଷ୍ଟମୀ, ଦୁର୍ଗାଷ୍ଟମୀ ଶୁଣନ୍ତୁ ମୋ କଥାଟା ଦୁର୍ଗାଷ୍ଟମୀ ଅଷ୍ଟମୀ ଥିଲା ଆମେ ଯାଉଥାଉ, ବିଶ୍ଵାସ କରିବେନି ସକାଳୁ ଗାଧୋଇବାକୁ ସମସ୍ତେ ଆମେ ଗାଧେଇବାକୁ ତର ତର ହଉଥାଉ ହେଲା
ହଁ।
ବିସ୍ ଏମିତି ପାଣି ଭିତରୁକୁ ଗୋଟେ ବିଷୟ ମାନେ ଶିବଲିଙ୍ଗ ତ ସଦୃଶ ମୋତେ ମାନେ ସେମିତି ସ୍ୱପ୍ନ ଭଳିଆ ହେଲା। ମୁଁ ଦେଖି ପୁରା ତା ଟକା ପଡିଗଲି ଆଜ୍ଞା, ସେ ଜିନିଷ ଟାକୁ ପୁରି ଲୋ ବପା ମା ଆଉ ସେଦିନ ଦିନଟା ବି ଆଜ୍ଞା ବହୁତ ସୁନ୍ଦର ଯା
ଯାଇଥିଲା, ଆଚ୍ଛା, ତାହେଲେ ସେଇଠି ପ୍ରତିଦିନ ଯାଇକି ସେ ଶିବଲିଙ୍ଗ ଦର୍ଶନ କରନ୍ତୁ ଆପଣଙ୍କ ଦିନ ଆହୁରି ସୁନ୍ଦରମୟ ଯିବ।
ଆମେ ଆମେ ବା ଆଉ ଦର୍ଶନ କରିବାକୁ ସୁଯୋଗ ମିଳୁନି। କାଇଁ କହିଲେ ସେ ପ୍ରଭୁ ଆମର ଏବେ ପଳଉଚନ୍ତି କୋଉ ଏ ସିଏ ଏବେ ଆମର ଏଇ ଯୋଉ ଶାଳୁଆ ଆଉ ନାଳୁଆ ଦିଟା ନଦୀ ପାଖରେ ଅଛନ୍ତି ହେଲା ସେଇ ନଈ କୂଳରେ ସିଏ ତାଙ୍କର କୁଞ୍ଜ କେଳ ଏ କେଳି କରୁଚନ୍ତି ଆଉ କଣ ପ୍ରଭୁଙ୍କ କଥା ଆମେ କଣ ବା ଦାସ ଲୋକ ଜାଣିବୁ। ପ୍ରଭୁ ତାଙ୍କର ଯୁଆଡେ ଗଲେ ତାଙ୍କର ଲୀଳା କଲେ। ଏବେ ସିଏ ତାଙ୍କର ସେମିତି ଲୀଳା କରୁଚନ୍ତି। ଲୀଳା ଖେଳା ତାଙ୍କ ଦ୍ଵାରା ସବୁ ସମ୍ଭବ। କରିଚାଲିଚନ୍ତି, କରିଚାଲନ୍ତୁ, ଆମେ ଦାସ ଲୋକ ଯେତେବେଳେ ଆମକୁ
ଆପଣ କହିଲେ ସାରଳା ମନ୍ଦିରରେ ରାତି ଚାରିଟାରେ ଗାଧଉଥିଲେ ଅଷ୍ଟମୀ ଦିନ। ସେଟା ପା ବା ଗୋଟେ ଦିଟା ରାତିରେ ଗାଧାନ୍ତି ମୁଁ ଜାଣିଚି।
ହୁଁ, ନାଇଁ ନାଇଁ ଆମେ ଟିକେ ଲେଟୂ ରେ ଗାଧଉ ଆଜ୍ଞା, କାହିଁ କହିଲେ ଆମେ ଦାସ ସ ଲୋକ ନା ପ୍ରଥମେ ପ୍ରଭୁଙ୍କର ସ୍ନାନ ସରିଲା ପରେ ଆମେ
ହୁଁ, ପ୍ରଭୁଙ୍କର ଚଳନା ମୂର୍ତ୍ତ ଟେ ପାଇବେ, ତାପରେ
ହଁ, ହଁ, ଆଅ, ନାଇଁ ନାଇଁ ଠିକ ଠିକ ତ ଆପଣ ତ ସର୍ବେ ସର୍ବା ଯାହା ଲାଗୁଚନ୍ତି। ସବୁ ଜାଣିଚନ୍ତି।
ହୁଁ, ଆ, ପ୍ରଭୁଙ୍କୁ ପ କଣ କରିବା ଭାଇ ଏଇ ଉଁ, ପୁରୀ ଖଜା ବସ ସେ ଖାଇବା କଥା ଆଉ।
ଆଁ,
ପୁରୀ ଖଜା ବସି ଖାଉଛି ଆଉ।
ବିଶ୍ଵାସ କରିବେନି ଆଜି ଭାବିଲି ଯେ ସନ୍ଧ୍ୟା ସମୟରେ ମୋର ଜଣେ ବନ୍ଧୁ ଯାହା ହେଲେ ଆସିବେ ଆମକୁ ଦେଖା କରିକି ଯିବେ।
ହୁଁ।
ଭାବିଥିଲି, ମନ ଭିତରେ ଆସେ। କିନ୍ତୁ ଲାଗୁଚି ତି ସିଏ ତାଙ୍କର କର୍ମରେ ବ୍ୟସ୍ତ ଥିବେ କଣ କରଥିବେ।
କର୍ମରେ ବ୍ୟସ୍ତ ନାହିଁ, ସେ ବନ୍ଧୁ ଜଣକ ମୁଁ ଯେତିକି ମୋ ଦିବ୍ୟ ଦୃଷ୍ଟି ର ଦେଖି ପାରୁଛି ତାଙ୍କ ପାଖରେ ଆଜି ଗାଡି ନଥିଲା ସେଥିପାଇଁ ସେ ଯାଇପାରିଲେନି। କିନ୍ତୁ ଯଦି ସେ ବନ୍ଧ ଆପଣଙ୍କ କତିକି ନ ଯାଇ ପାରିବେ, ଆପଣ କାହିଁକି ତାଙ୍କ କତିକି ନ ଗଲେ?
ଆମ ପାଖରେ ଭାଇ କାମ ଥିଲା। କାରଣ ବିଶ୍ଵାସ କରିବେନି ମୁଁ କାଲି ଆମର ଗୋଟେ ଛୋଟିଆ ଅନୁଷ୍ଠାନରେ ସାରଳା ଯୁବ ସଂଘରେ ଆମେ ଏବେ ନେ ବର୍ଷେ ହବ ଆମକୁ ସିଏ ତାଙ୍କ କାର୍ଯ୍ୟରେ ଟିକେ ସୁଯୋଗ ମିଳେଇଚନ୍ତି। ଆମର ପ୍ରେସିଡେଣ୍ଟ ଅଛନ୍ତି ମିଷ୍ଟର ସୌମ୍ୟରଞ୍ଜନ ମହାରଣା। ସେକ୍ରେଟେରୀ ଅଛନ୍ତି ମିଷ୍ଟର ଆଶିଷ ମହାରଣା ବୁଝିପାଇଲେ।
ହୁଁ, ଭାଇସ୍ ପ୍ରେସିଡେଣ୍ଟ ଅଛନ୍ତି ଚିରଞ୍ଜିତ ଦାସ ଜା-ଜାଣିଛନ୍ତି ନେ ସେଥିରେ? ସେ ଗ୍ରୁପ୍ ରେ ଭାଇସ୍ ପ୍ରେସିଡେଣ୍ଟ ଅଛନ୍ତି ଚିରଞ୍ଜିତ ଦାସ ଅଛନ୍ତି।
ହେଇଥିବ ଆଜ୍ଞା ଆମେ ତ ତାଙ୍କୁ ଜାଣିନୁ।
ହୁଁ, ହୁଁ, ସେ ଅହେ ଯୋଉ ଲମ୍ବା ନିଷ ଦେଖେଇ ଗୋଟେ ଢୋଲ ପେ ଟ ରଖିଛନ୍ତି ଦଶ ମାସର ଗର୍ଭବତୀ ନା ନାରୀ ଭଳିଆ। ସେ ପେଟ ଦେଖିଲା ଯିଏ ରହିଲା ଆଉ ଫ-ଫସିଗଲା ଆଉ।
ସେ ଭାଇଙ୍କ ସହିତ ମୋର ଦେଖା ହେଇଥିଲା ନେମାଳରେ ବୁଝିଲେ। ସେ ଭାଇଙ୍କ ସହିତ ହଁ କୁହନ୍ତୁ।
ତାପରେ କଣ ହେଲା ନା। ସିଏ ତାଙ୍କର କାର୍ଯ୍ୟ କାଳ ଆମର ସରିଲା କାର୍ଯ୍ୟକ୍ରମ ସରିଲା ପରେ ସିଏ ତାଙ୍କର ବାହାରି ଗଲେ। ଆମର ସେଠି ଅଫିସ୍ କାମ ସାରିକି ଆସିଲୁ ଭାଇ। ଆସିଲା ପରେ ଏତେ ମାନେ ଦେହରେ ଏତେ। ପେନ୍ ବିଶ୍ଵାସ କରନ୍ତୁ। ମାନେ ମୋର ଅଣ୍ଟା ଶିରା ଟା ପୁରା ମାନେ ଯେମିତି ଲାଗୁଛି କିଛି ନାହିଁ ଆଉ। ମାନେ ନଇଁ ପାରୁନି, ବସି ପାରୁନି।
ଆଉ ଦିନିଖିଆ କାମ କଲେ। ସେମତି ହୁଏ ବନ୍ଧୁ ବଝିଲେ ଆପଣ ତାହଲେ ଟିକେ ଶୋଇ ଛନ୍ତି କି ଦିନରେ, ଖାଇ ପିଇକି, ସେ ବନ୍ଧୁ ଆଜି ଦିନରେ ଶୋଇ ନାହାନ୍ତି।
ଶୋଇଛି ମାନେ ‌କେମିତି ଶୋଇବି ମାନେ ବିଶ୍ଵାସ କରନ୍ତୁ ମୁଁ ଜଷ୍ଟ ଆସି କି ରୁମ ରେ ଗାଧୁଆ ପାଧୁଆ ସାରିକି ଜଷ୍ଟ ବସିଛି। ସିଏ ଗୋଟେ ପ୍ରୋବ୍ଲେମ ଆସିଗଲା ଆମର ସେ ଯୋଉ ନେମାଳ ହବ ରୁ।
ଆଜ୍ଞା।
ସେ ପିଲାଟି କହିଲା। ଆପଣ କଣ ଜିନିଷ ପତ୍ର ଏଠି ଫୋପଡା ଫୋପଡି କରି ଯାଇଛନ୍ତି ସେମାନେ କହୁଛନ୍ତି ଆପଣ ନିଜେ ତମ ସାରଙ୍କୁ ଡାକନ୍ତୁ ସିଏ ଆସି କରିବି। ଆଜ୍ଞା ସିଏ ଗୋଟେ ଲୀଳା ଚାଲିଲା ସିଏ ଯିଏ ବନ୍ଧୁ ଜଣେ ଅଛନ୍ତି। ସିଏ ପୁରା ରାଗିକି ତୋନାଲ ମୋନାଲ ଆଉ କହିଲେ ଭାଇ ଆଉ କିଛି। ସେ ଛୁଆକୁ କିଛି କୁହା ହେଇନି ଆପଣ। ମତେ ଏମିତି କହିଲେ ମୁଁ ଯାଇକି ତାଙ୍କୁ ସୋଧି ପକେଇଛି। ବୁଝିପାରିଲେ ନା ନାଇଁ। ମତେ କାରଣ ମୋ ପିଲା ମୁଁ। ଥିବା ଅବସ୍ଥାରେ ମୋ ପିଲାଙ୍କୁ କିଏ କହିଦବ ସେଇଟା ଆଜ୍ଞା ମୋ ଦେହରେ ଯାଏନି। ମୁଁ ଟିକେ ଏକ ସିଙ୍ଗା ଲୋକ। ତ ମତେ ସିଏ କହିବାକୁ ମୁଁ ପୁରା ଉତ୍ତ୍ୟକ୍ତ ହେଇଯାଇଛି ଆଉ। ଉତ୍ୟକ୍ତ ହେଇକି ମୁଁ ତାକୁ କହି ଦେଇଛି ଆଉ।
ଚତୁର୍ଭୁଜ, ଚାରିଟା ଭୁଜ। ଶଙ୍ଖ ଚକ୍ର ଗଦା ପଦ୍ମ ଧରି। ତାରଣ କରୁଛ। ରାଗିଗଲେ ସଂହାର କରୁଛ ସୁଦର୍ଶନ ଚକ୍ର ଉଡେଇକି ଆଉ।
ଆଜ୍ଞା ଆଜ୍ଞା। ନାଇଁ ପିତା ମାତା ଯାହା ଆମକୁ ପ ଦେଇଛନ୍ତି ଆମେ। ଆମର ଯାହା ଦେଇଛନ୍ତି ଆମେ ସେତିକ ରେ ଚାଲିଛୁ ଆଉ କଣ କରିବା।
ଆଜ୍ଞା ଆଜ୍ଞା ବିଶ୍ଵାସ କରନ୍ତୁ। ଭାଇ, ଆପଣଙ୍କ ହସଟା ଲକ୍ଷେ ଟଙ୍କା, ମନ କିଣି ନଉଛି ଭଗବାନ। କରନ୍ତୁ ସେ ହସ ସବୁବେଳେ ଖିଲି ଖିଲି ହସ୍ ସ ହସୁଥାଅ।
ନା ସିଏ ବା ବହୁତ କମ ଦିନ ଆମର ଜଣେ ବନ୍ଧୁ କହିଛନ୍ତି ଯେ ବହୁତ କମ ଦିନ।
କଣ କହିଲେ ସେ ବନ୍ଧୁ?
ବନ୍ଧୁ କହିଲେ ଯେ। ଦେଖନ୍ତୁ, ଯଦି। ଉଁ ମାନେ କଥାରେ ଅଛି। କ୍ଷୀର ସହିତ ପାଣିର ଯଦି ତାଳ ଠିକ ନ ରହିବ। ତାହେଲେ ସେ କ୍ଷୀରବି ସବୁବେଳେ ଖୋଜେ ଯେ ମତେ ଟିକେ ପାଣି ଦରକାର। କାରଣ ପାଣି ହେଲେ ସିନା ଗୋଟେ ଲୋକଟା ସେତିକି ଚଳିପାରିବ ସେମିତି।
ଆଜ୍ଞା।
ଗୋଟେ ଲୋକ ସହିତ ଗୋଟେ ଯଦି ଲୋକର ଆ ମାନେ ଉଁ ଭଲ ସମ୍ବନ୍ଧ ରହିଯାଇଛି। ଯଦି ସେ ଯଦି ସାଥିରେ ନ ରହିବ। ତାହେଲେ ମଣିଷ ଜୀବନରେ ବଞ୍ଚିବାର ଲାଭ କଣ? ବୁଝିପାଇଲେ ନା ଆଉ ବୁଝେଇବି? ତ ଜୀବନଟା ଜୀବନଟା ତ ହଁ ସେମତିଆ ନା କିଛି ଲୋକୋ ଅଛନ୍ତି ଏକ୍ଲା ଚାଲୋ ଏକ୍ଲା ଚାଲୋ ଅଛନ୍ତି ଯେମିତି ମମତା ବାନାର୍ଜୀ ସିଏ କଣ ଏକା ତାଙ୍କର ଜୀବନରେ କିଛି କରିପାରିଲେ କରିପାରଲେନି ଭାଇ ଏକ ଏକା ବୋକା ଆମ ବାପା ମା ଆମୁକୁ ଶିଖେଇଚନ୍ତି।
ଆଜ୍ଞା।
ବୁଝିପାଇଲେ।
ସମସ୍ତେ ସମସ୍ତି ଙ୍କର ଅନ୍ତର୍ବେଦନାଟାକୁ ପରିପ୍ରକାଶ କରିପାରନ୍ତି ନାଁ ଆପଣ ସିନା ଖୋଲା ମେଲା ହୃଦୟର ଲୋକୋ ବୋଲି ପରିପ୍ରକାଶ କରିଦେଉଚନ୍ତି।
ତାଙ୍କ ମନରେ ସେମିତି ଥିବ କିନ୍ତୁ ସେ ପରିପ୍ରକାଶ କରିପାରୁନାହାନ୍ତି ଆଉ।
ହଁ ହଁ ହଁ ହଁ ଏମିତିକା ଏମିତି ବି ଲୋକୋ ଅଛନ୍ତି ନାଇଁ କି? ବା ଦୁନିଆ ଭାରି ବିଚିତ୍ର ଆଜ୍ଞା ନା କି?
ନିଶ୍ଚିୟ ନିଶ୍ଚିତ ନିଶ୍ଚିତ।
ସେ ବିଚିତ୍ର ଦିନିଆରେ ଆଉ
ଟେ ମଣିଷଙ୍କର ପାଞ୍ଚଟା ମନ ଅମନ କୁମନ ସୁମନ ବିମନ ତ ଉଁ ପାଞ୍ଚଟା ମନ ହେଲାଣି ସେ ପାଞ୍ଚ ମନରେ ପ ଚିଶି ପ୍ରକୃତିର ଲୋକ ଅଛନ୍ତି। କାହା କିଏ କୋଉ ପ୍ରକୃତିର କେମିତି ଜାଣିବା?
ଆଜ୍ଞା ଆଜ୍ଞା ଆଜ୍ଞା। ହଁ ସେଇଡ଼ା ବି ଆଜ୍ଞା ଠିକ କଥା। କାହାକୁ ନେଇକି ମୁଁ ସଂସାର ଆଉ ସୃଷ୍ଟି କରିବା କୋହୁନାହାନ୍ତି।
ହୁଁ ହୁଁ।
ହଁ ଠିକ ଚାଲୁ।
କାଇଁ ଆପକା କାଇଁ ଆପଣ କଣ ତାଙ୍କୁ ନେଇକି ସଂସାର ସୃଷ୍ଟି କରିବା କଥା ଭାବିଥିଲେ?
ନା ନା ସଂସାର ଭାଇ ସିଏ ସୃଷ୍ଟି ନା ନା ନା ନା ସେ କଥା ନାହିଁ ଆଜ୍ଞା। ବନ୍ଧୁ ଜଣଙ୍କ ଯେତୋବୋଳେ ପାଖେରେ ଥାଆନ୍ତି। ତ ଭଲ ଲାଗେ କେହି ମତେ ଆଉ ସେଠି ଭଲ ଲାଗନ୍ତିନି। କାରଣ ଗୋଟେ ଆମରତ ଘରର ଆମେ ଆଉ ଗୋଟେ ପୁଅ।
ଆଜ୍ଞା।
ତ ସାନ ଭାଇଟି ପଳି ଆମେ ତାକୁ ଭାନ୍ ମାନୁ। ବନ୍ଧୁ କଣ ସାନ ଭାଇ କଣ ଆମେ ତାକୁ ସବୁ ମାନୁ ତ ସିଏ ଦେ ଖାଯାଉ କଁ ହୋଉଚି ହଉ ଆଜ୍ଞା ମୋରୋ ଗୋଟେ କଲ ଟେ ଆସିଲାଣି ଆମେ ପୁନଶ୍ଚ କେତୋବୋଳେ କଥା ହବା ବୁଝିପାଇଲେ ଏମିତି ଭାବ ଥାଉ ଭାବ ବିନୋଦିଆଙ୍କର ଆପଣ ବି ଏମିତି ଆମକୁ ସମୟ ଦେଉଥାନ୍ତୁ।
ଭଗବାନ ଆପଣଙ୍କୁ ଆପଣଙ୍କ ବନ୍ଧକୁ ସବୁବୋଳେ ଯୋଡିକି ରଖିଥାନ୍ତୁ।
ଜୟ ଶ୍ରୀ ଜଗନ୍ନାଥ ଜୟ ମା ଶାରଳା।
ଜୟ ଶ୍ରୀ ଜଗନ୍ନାଥ।